ଆଜ୍ଞା। କଣ କରୁଛନ୍ତି?
ଏଇ ଏବେ ଝିଅର ସବୁ କାମ ସଇଲା ସ୍କୁଲୁରୁ ଆସିଲା ତ ଖିଆ ପିଆ ଗାଧୁଆ ପାଧୁଆ କାମ ସଇଲା ଆଉ, ଏବେ ଯାଉଛି ତାକୁ ଟୁଇସନ ପାଠ ପଢ଼େଇବି ଆଉ।
ଝିଅ ଖାଇ ପିଇ ସାରିଲାଣି? ଆପଣ ବି ଖାଇ ପିଇ ସାରିଲେଣି?
ହଁ, ହଁ।
ଆଜ୍ଞା, ଝିଅ କଣ କଉ ସ୍କୁଲ ରେ ପଢୁଛି ମାନେ କୋଉଠିକି ଆପଣଙ୍କ ଗାଁ ରେ ନା ବାହାରକୁ?
ନାଇଁ ଆମର ଗାଁ ରେ। ଗାଁରେ ଗୋଟେ ଅଛି ପ୍ରାଇଭେଟ୍ ସ୍କୁଲଅଛି ସେଇଠି ହିଁ ଯାଉଛି ଆଉ।
ଆଚ୍ଛା, ଆପଣ ପ୍ରାଇଭେଟ୍ ସ୍କୁଲରେ କାଇଁ ପାଠ ପଢ଼େଇଲେ କାଇଁ
ଛୁଆମାନେ, ମୁଁ ଏଥିପାଇଁ ପାଠ ପଢେଇଲି ଗମେଣ୍ଟ ସ୍କୁଲ ପ୍ରାଇଭେଟ୍ ସ୍କୁଲ ସେମିତି କିଛି ନାହିଁ। ହଁ, ଏଥିପାଇଁ ପାଠ ପଢେଇଲି, ଛୋଟ ଛୁଆଟା ମାନେ ସେଠିକି ଗଲେ ଅଲଗା ପିଲାମାନଙ୍କ ସହିତ ଟିକେ ମିଶିବ ଟିକେ ସେଇ ଜିନିଷ ଟିକେ ଚାଲାକ ହବ, ଗମେଣ୍ଟ୍ ସ୍କୁଲରେ କଣ, ସେଇଟା ଆମ ଘର ପାଖରେ ହେଇଯାଉଚି ତାପରେ ସେଠି ମାନେ ଯୋଉ ଛୁଆ ମାନେ ସବୁ ଆ ସେମାନଙ୍କୁ ଚିହ୍ନି ସାଇଲାଣି, ସେ ଯେହେତୁ ସେମାନେ ମୋ ଗଳିର ଛୁଆ ସେମାନଙ୍କୁ ସିଏ ଚିହ୍ନିଛି, ତ ବାହାରକୁ ଟିକେ ଗଲେ ଟିକ୍ ଟିକେ ଚାଲାକ୍ ହବ, ତ ମାନେ ପାଠପଢା ଡିଫ୍ରେଣ୍ଟ୍ ମାନେ ଅଲଗା ଜିନିଷ ତରିକା ଜାଣିବ ପାଠ୍ ପାଠ ପଢିବାର, ତ ସେଥିପାଇଁ ମୁଁ ପଢେଇ, ସେମିତି କିଛି ନାହିଁ ଗମେଣ୍ଟ ସ୍କୁଲ୍ ପ୍ରାଇଭେଟ୍ ସ୍କୁଲ୍
ଝିଅ ଏବେ କୋଉ କ୍ଲାସରେ ପଢୁଛି?
ଏବେ ନର୍ସରୀ
ଆଜ୍ଞା। ଆଉ କଣ ଖାଇବା ପିଇବା?
ହଁ ଖାଇବା ପିଇବା, ସକାଳେ ପିଠା ଆଉ ବାପା ହେରିକା ସକ୍ ସକାଳେ ସବୁ ଦୋକାନକୁ ଗଲେ ନା, ତ ସେମାନେ ସବୁ ପ୍ - ପଖାଳ ଭାତ, ଭଜା, ଆମ୍ବ, ଦହି ସବୁ ଖାଇକି ଗଲେ। ତାପରେ ଝିଅ ସ୍କୁଲଗଲା ସିଏ ତାର ଚୁଡା ଚକଟା ଠୁ ମୋର ଗୋଟେ ନଣଦ ଆଉ ଗୋଟେ ଦିଅର ହେଇଠୁ ମୋ ସ୍ ସ୍ଵାମୀ ସେ ସବୁ ଚୁଡ଼ା ଚକଟା ଖାଇକି ଗଲେ, ମୋ ଝିଅ ବି ଚୁଡ଼ା ଚକଟା ହଁ, ମୋ ଝିଅ ବି ଚୁଡ଼ା ଚକଟା ଖାଇଲା।
ଭଲ ଜିନିଷଟା ଗୋଟେ ରଖିଚନ୍ତି ଆଉ
ହଁ ସମସ୍ତେ ଚୁଡ଼ା ଚକଟା, ଏ ଖରାଦିନ କଣ, ଯେବେବି ମାନେ ପ୍ରାୟ ସମସ୍ତେ ଘ ଚୁଡ଼ା ଚକାଡା ହୁଏ, ବାପା ପଖାଳ ଖାଆନ୍ତି ଆଉ ପ୍ରାୟ ସମସ୍ତେ ଚୁଡ଼ା ଚକଡ଼ା ଆଉ ଆଇଁଷ ବାରି ଟିକେ ଯାଉ, ତ ପଖାଳ ସେମାନେ
ଆଉ ଆପଣଙ୍କ ଘରେ କିଏ ସବୁ ଅଛନ୍ତି?
ତ ଟିକେ
ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।
ଉ ଯୋଉ ଛଚିନ୍ଦ୍ରାଭଜା, ଆମେ ଖରା ବେଳେ ଖାଇବୁ ମୋର ଅରୁଆ ଭାତ ଯେହେତୁ ତ ଆଜି ଗୁରୁବାର, ତ ମୋର ଅରୁଆ ଭାତ ଖିଆ ହବ ଆଉ ତାପରେ ପୁଣି ଖରାବେଳ ସଇଲେ ସମସ୍ତେ ଗୋଟେ ବେଳକୁ ଖାଇବେ ଖାଇସାଇଲା ପରେ ସେଇଠୁ ଛୁଣି, ପାଞ୍ଚଟାବେଳେ ତିନିଟାବେଳେ ଖି ସମସ୍ତେ ସେଉଠୁ ପାଞ୍ଚଟା ବେଳେ ସମସ୍ତେ ଉଠିଲେ ବେଳକୁ ସେତେବେଳକୁ ଖାଇବେ ଯୋଉଁ ବନେଇବି ଯନ୍ତାରୁଟି ଥିବ, ରୁଟି ଚକଟି ସେଇଠୁ ଅଟା ଚକଟିବି
ନାଇଁ
ହଁ, ଯାହା ଭଜାଫଜା ବୋଉ କାଟି ବୋଉ
ତାପରେ ଝିଅକୁ ଖୁଆଇବି ଖାଇଲାବେଳକୁ ସେଠୁ ମୁଁ ସନ୍ଧ୍ୟା ଦବାକୁ ଯିବି ତାପରେ ସନ୍ଧ୍ୟା ଦେଇକି ଆସି ସାରିଲା ବେଳକୁ ସେତବେଳକୁ ତାପରେ ବନେଇବି ଆଉ ଯାହା। ଫୁଟେଇବି ତା ସନ୍ତୁଳା ହଉ ତାକୁ ଫୁଟେଇବାର ଥିବ ଫୁଟେଇବି। ତାପରେ ଘର ଦ୍ଵାର ପୋଛା ପୋଛି ସାରି ବୋଉ ଘରିକା ଚାହା ପିଇବେ ତାଙ୍କୁ ଚାହା
ସେ ଖାଆନ୍ତି।
ନାଇଁ ଆମ ଘରେ ବାପା ଦି ଜଣ ଖାଆନ୍ତି ଜନ୍ତା ରୁଟି ଆଉ ବୋଉ ଖାଇବେ ଆଉ ବୋଉ ଖାଇବେ ପାଣି ରୁଟିରେ ପାଣି ମରା ହେଇଥିବ ସେ ରୁଟି ଖାଇବେ ମୋର ଗୋଟେ ଦିଅର ସେ ପା ପାରୁଟି ଖାଇବେ। ମୋ ଝିଅର ରୁଟିରେ ପାଣି ପାଣି ରେ ରୁଟି ପଡିବ ସେ ବତୁରା ହେଇକି ଥିବ। ରାତି ଦଶଟା ବେଳକୁ ଚ କଟା ହେଲେ ଅମୁଲ ଗୋଳେଇକି ହଉ ସିଏ ସେଇଟା ଖାଇବ।
ଏଇ ଯୋଉ ପାଣି ମରା ରୁଟି ପାଣି ମାରିବା ଦ୍ୱା
ରୋଷେଇପତ୍ର ସାରି ଝିଅ ଟ୍ୟୁସନ ଯାଇଥିବ ଆସିଲା
ତାର କଣ? ଆଜ୍ଞା।
ସେଇଟା ଟିକେ ନରମ ହେଇଯାଏ ତାପରେ ରୁଟି ସେଟା ଟିକେ ରୁଟିରେ ଯୋଉ ଥାଏ ଅଳ୍ପ ଅଳ୍ପ ଅଟା ଲାଗିଥାଏ ତ ସେଗୁଡା ଜଣ ଜଣଙ୍କୁ ଭଲ ଲାଗେନି ଆମ ବୋଉଙ୍କ ପାଟି ପାଟିରେ ଦାନ୍ତରେ ହୁଏନି ତ। ତ ସେଥିପାଇଁ ରୁଟି ରେ ପାଣି ମାରିଦେଲେ ସେ ରୁଟି ଟା ନରମ ହେଇଯାଏ। ସେ ଭଜା ହଉ ସନ୍ତୁଳା ହଉ କି ତରକାରୀ ହଉ ସିଏ ଲଗେଇକି ଖାଆନ୍ତି।
ଆଜ୍ଞା ଆପଣଙ୍କ ନେଟାୱାର୍କ ଟିକେ ଅପ୍ ଡାଉନ୍ ହଉଛି ବୋଧେ ଗୋଟେ ଜାଗାରେ ବସି ଗୋଟେ ଯାଗାରେ ବସିକି କଥା ହୁଅନ୍ତୁ ବସିକି କଥା ହୁଅନ୍ତୁ।
ହଁ ଗୋଟେ ଜାଗାରେ ହି ବସିଛି ଯେ କଣ ପାଇଁ ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଥିବ ଆଉ। ଏ ଗାଁ ଜାଗା ତ ସେଥିପାଇଁ ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଥିବ ଆଉ ଆପଣ କୁହନ୍ତୁ ମତେ ତା ଆପଣଙ୍କ କଥା ଶୁଭା ଯାଉଛି। ମୁଁ ଆପଣଙ୍କୁ କହୁଛି ମଝିରେ ମଝିରେ କଟିଲେ ବି ସେ ଶୁଭାଯିବ ଆପଣଙ୍କୁ।
ଆଜ୍ଞା ଆଜ୍ଞା।
ଆମର ସବୁ କାମ ସରିଲା ବେଳକୁ ଆମର ରାତି ଏଗାରଟା ବାଜିଯିବ ଏଗାରଟା ସାଢେ ଏଗାରଟା।
ଆପଣ ଶୋଉଚନ୍ତି କେତେବେଳେ?
ଆମେ ପୁଣି ଭୋରୁ ଉଠିଲା ବେଳକୁ ସାଢେ ଚାରିଟା ରାତି ହେଇଯିବ। ସାଢେ ଚାରିଟା ରାତିରୁ ଉଠି ସବୁ କାମ ହବ ସାଢେ ଚାରିଟା ହବ ଠାକୁର ପୂଜା ହବ ତାପରେ ସମସ୍ତେ ଆଜ୍ଞା।
ସାଢେ ଚାରିଟା ରାତି ଏତେ ଜଲ୍ଦି ଉଠୁଚନ୍ତି ଯେ?
ହୁଁ। ତ ପ୍ରାୟ ସମସ୍ତେ ପା ସାଢେ ପାଞ୍ଚଟା ବେଳକୁ ସମସ୍ତେ ପ୍ରାୟ ଉଠି ଯଆନ୍ତି।
ଆଚ୍ଛା ଭଲ ଅଭ୍ୟାସ। ସାଢେ ଚାରିଟାରୁ ଉଠିକି ଗାଧେଇ ପାଧେଇ ରୋଷେଇ ଆରମ୍ଭ କରିଦିଅନ୍ତି ବୋଧେ।
ନା ଆମର ପ୍ରାୟ ସ ହଁ ଆମର ସମସ୍ତ ଛୁଆ ସବୁ ସ୍କୁଲ ଯିବେ ମୁଁ ସାଢେ ଛଅଟା ବେଳକୁ ପ୍ରାୟ ଡାକିଦିଏ। ସିଏ -ଆମ -ନଣନ୍ଦ -ସହିତ -ସ୍କୁଲ -ଯାଆନ୍ତି। ଆଉ ଆପଣ ଆପଣ କେତେଟା ରେ ଉଠନ୍ତି? ହ୍ୟାଲୋ। ଆପଣ କେତେଟା ରେ ଉଠନ୍ତି?
ଆଜ୍ଞା। ମୋର ଯଦି କାମ ଥାଏ ତ ଜଲ୍ଦି ଉଠେ। ନ ହେଲେ ନାହିଁ ସାତଟା ପରେ ହେଇ ଯାଏ। ମୋର ଗାଳି ଶୁଣିକିନା ମୁଁ ଘରୁ ଉଠୁଛି
ହୁଁ। ପଢ଼ାପଢ଼ି ସଇଲାଣି?
ହଁ ମୋର ମୁଁ ପ୍ଲସ୍ ଥ୍ରୀ ପରେ ଓଟି ଟେକ୍ନିସିଆନ୍ ଗୋଟେ କୋର୍ସ କରୁଥିଲି ସେ କୋର୍ସରେ ଏକ୍ଜାମ ଦେଇ ନା ଏବେ ଘରେ ଅଛି ଆଉ।
ଆପ ଆପଣଙ୍କ ରେଜଲ୍ଟ ଆସିନି?
ହଁ ମୋ ରେଜଲ୍ଟ ଆସି ସାରିଲାଣି ଏଇ ରଜ ପରେ ପରେ ଆସିଲା।
କଣ କେମିତି ଅଛି ମାର୍କ?
ହଁ ଭଲ ପଚାଶ ଶତକଡା ଅଛି ଆଉ।
ହଁ ଆଉ ଆପଣ କଣ ଆଗକୁ କଣ କରିବେ?
କିଛି ନାହିଁ ଆଗକୁ ସେଇ ହସ୍ପିଟାଲରେ ଯାଇ ଚାକିରି କରିବି ଭାବୁଛି ଆଉ।
ଅହୋ ରୋଗୀ ସେବା କରିବେ ନା? ଆପଣଙ୍କୁ ଆପଣଙ୍କୁ ଭଲ ଲାଗେ ରୋଗୀ ସେବା କରିବାକୁ?
ଆଜ୍ଞା ନିହାତି ଭଲ ଲାଗେ।
ହଁ ଏଇଟା ଆପଣଙ୍କର ଇଚ୍ଛା ଥିଲା ନା ଘରେ କିଏ କହିଲେ ବୋଲି ଆପଣ ଏ
ମୁଁ ଟୋଟାଲି ଜାଣିନଥିଲି ଏମିତି କିଛି କୋର୍ସ ଥାଏ ବୋଲି। ମୁଁ କେବଳ ଜାଣିଥିଲି ନର୍ସିଂ ମୁ ଗୋଟେ ଜିନିଷ ଅଛି ଯୋଉଥିରେ ଛୁଆ ମାନେ ନର୍ସ ହୁଅନ୍ତି। ତା ଭିତରେ ଏତେ ସାରା ପାଠ ଅଛି ବୋଲି ମୁଁ ଜମାରୁ ଜାଣିନଥିଲି ମୋ ବାପା ଆସିକି ମତେ କହିଥିଲେ। ବାପାଙ୍କ କହିବା କଥା ନେଇକି ମୁଁ ପାଠ ପଢିଥିଲି। ତାପରେ ପାଠ ପଢିଲା ପରେ ଦେଖିଲା ପରେ ଭଲ ଲାଗିଲା ଆଉ।
ଆପଣ ଆପଣଙ୍କୁ ଇଞ୍ଜେକ୍ସନ୍ ଡରମାଡେ ନା ଡରମାଡେନି?
ମତେ ତ ମୁଁ ଇଞ୍ଜେକ୍ସନ୍ ନେଲା ବେଳେ ଡର ଲାଗେ। ମୋତେ ତ ମୁଁ ଇଞ୍ଜେକ୍ସନ ନେଲା ବେଳେ ଡର ଲାଗେ। ବାକି ରୋଗୀ ନଉଥିବାର ଦେଖିଲେ ଡର ଲାଗେନି କି ରୋଗୀ କି ଦେଲାବେେଳେ ବି ଡର ଆମର ତ କାମ ନୁହଁ ରୋଗୀକୁ ଇଞ୍ଜେକ୍ସନ ଦବା ତଥାପି ଯଦି କେତେବେଳେ ଜରୁରୀ ଦରକାର ହୁଏ ସେଇ କେସ୍ ରେ ଆମେ ଦଉ।
ଆପଣଙ୍କ ଆପଣଙ୍କର କାମ କଣ?
ମୋ କାମଟା ହଉଛି ଓଟି ଟେକ୍ନିସିଆନ୍ ମାନେ ଅପରେସନ୍ ବେଳେ ସର୍ଜନ ମାନଙ୍କ ସହିତ ଆମେ ରହିକି ଆସିଷ୍ଟ କରୁ। ଧର କୋଉ ଜାଗାରେ କଣ ସ୍କ୍ରୁ ଦରକାର ଅଛି କାହାର ହାଡ ଯଦି ଭାଙ୍ଗି ଯାଇଛି କୋଉଠି ସ୍କ୍ରୁ ଦରକାର ଅଛି କୋଉଠି କୋଉ ସିଜନ ଲାଗିବ କେତେଟା ଗଛ ପିସ୍ ଲାଗିବ କଣ ଲାଗିବ ଓଟିର ଟ୍ରଲି ସଜାଡିବାଠୁ ନେଇକି ଆମେ ସବୁ କରୁ। ଯଦି ଗୋଟେ ଓ ଓଟି ଟେକ୍ନିସିଆନ ନ ରହିବ, ତାହେଲେ ଓଟି ଭିତରେ ସେ ଫର୍ଜର ଏକା କେବେ କାମ କରିପାରିବେନି।
ଆଚ୍ଛା ଆଚ୍ଛା।